ଦେଖ୍ ନା କଣ
ହଁ ଏବେ ଶୁବିଲା।
ତୋର ତ ନେଟୱାର୍କ ହିଁ ନାହିଁ ଆଉ ଶୁବିଲାନି କାଇଁ।
ହାଲୋ ଅଛି ନେଟୱାର୍କ ଅଛି।
ଏ ନେଟୱର୍କ ହିଁ ତ
ଆଉ ତୁ କଣ କରୁଚୁ?
ମୁଁ ଏଇ ବସିଥିଲି ଲାଇନ୍ ନାହିଁ ଆମ ଆଡେ ବର୍ଷା ପାଇଁ। ବର୍ଷା ହଉଚି
ଆମ ଆଡେ ବିି ବର୍ଷା।
ଜୋର ଆଜି ପୁରା ଘଡଘଡି ପୁରା ଜୋର ମାରିଚି ଆଜି ବର୍ଷାରେ।
ଆମର ବି ତ ସେମ୍ ସେଇଭଳିଆ ହିଁ ମାରିଚି।
ହୁଁ ବୋଧେ ଏଇ ପାଖା ପାଖି ସବୁଆଡେ ହେଇଚି
ହୁଁ ହୁଁ। ଆଜି ପୁରା ଛେଚି ଦେଇଚି ଗୋଟେ ବର୍ଷା।
ହୋଉ ଦେଖିଆ ବରଫରେ
ହଁ ପା ଆଜି ଛେଚି ଦେଇଚି ବର୍ଷା ଜୋରେ।
ଆ
ଆଉ କଣ? ହଁ କଣ?
ମୁଁ କହିଲି ବର୍ଷା ହେଇଛି ନା ତ ଏଠି ଲାଇ ବୁ ତାହେଲେ ଭଲ ଲାଗିବ ଯଦି ଲାଇନ୍ ନ ଥିବ
ହଁ ବା କରନ୍ତି ନା କେତେ ସୁନ୍ଦର ଲାଗିବ।
ହଁ।
କରନ୍ତୁ ନା ବଢିଆ ଲାଗିବ।
ହୁଁ। ହଁ ଆଉ ଯି କାହାକୁ କହୁ କହିଥିଲୁ କରିନ କି କାହାକୁ?
ନା ନା କାହାକୁ କେମିତି କରିବି ତତେ ହିଁ ତ କଲ୍ କରେ ଆଉ କାହାକୁ କରେ।
କଣ?
କଣ ଖାଇଛୁ ଆଜି?
ଭାତ ଡାଲି ଭଜା ଛତୁ
ହୁଁ।
ହୁଁ।
ଆଉ ତୋ ପୁଅ?
ଓଲୋ ମୋ ବାପା ଟା ମୋ ଧନ ଟା। ଅ ଆଉ କଣ କାଲି ଘରକୁ ପଳେଇବି ଆଉ।
କାଲି ତୋ ଜନ୍ମଦିନ କାଲି ଘରକୁ ପଳେଇବୁ ଘରେ ଯାଇକି କଣ କେକ୍ କାଟିବୁ?
ଏଲ ନା ନା କେକ କାଟିବେନି କେକ୍ ଆ
ଆଉ।
ବୟସ ଅଛି ନା ମୋ ପୁଅ ହେଲାଣୀ ହେରା କେକ୍ ଫେକ୍ କାଟିବେ କିନ୍ତୁ ଏଇ ପଳେଇମି ଆଉ ତାପରେ ପା ଆଉ ବାର ନାହିଁ।
ଓ ହଁ। ଏ ତ ରହିଥାନ୍ତୁ ରହିଲୁଣି ରଜ ରଜ ପରେ ଯାଇଥାନ୍ତୁ।
ହେଲେ ଏତେ ଗରମ ଫରମରେ ଏ ଛୁଆ ସହିପାରୁନି ନା।
ମାନେ ବାହା ବାହା ହେଇନଥିଲୁ ବାପ ଘରେ ଥିଲୁ ସେ ଗରମରେ ତୁ ରହୁଥିଲୁ ଏଇନା ବାହା ହେଇଗଲୁ ତ ଆଉ ବାପଘର ଆଉ ଗରମ ସହିହେଉନି।
ମୁଁ ନୁହେଲୋ
ସେଇ ଛୁଆ
ଆଉ ମୁଁ ମୋର ମୋର କଣ ଅଛି ମୋର ଭାଇ ବାର ବୁଲି ଲୋକ ବାରବୁଲି ମୋର ସେମିତି କିଛି ନାହିଁ। ମୁଁ ଏ ମୁଁ ଯୋଉ ଘରେ ବସୁଛି ଘରେ ବସନ୍ତି ନା ଏତେଳୁ ଘର ଚାରିଆଡେ ଚରି ଆସନ୍ତିଣି।
ହୁଁ।
ହୁଁ। ଆଉ ମୁଁ ଯାଉଛିି କୁଆଡେ କଣ କରଛି ପୋଖରୀଆଡେ ଦେଖିଲା ବେଳେ ଯେତେବେଳେ ଗୋଟେ ସୁଯୋଗ ମିଳୁଛି ରହିବାର ମୁଁ କୋଉ ଥର ବାହାଘର ନାହିଁ ଯଉ ଯଉଥର ସ- ଯଉଥର ସୁଯୋଗ ମିଳିଚି ସେଥର ଦେଖିଲା ବେଳକୁ କୁଅ।
ହଁ- ହଁ।
ହୁଁ- ହୁଁ।
ପୁଅ ତତେ ରଖେଇ ଦଉନି।
ହଁ ପା। ତାପରେ ବର୍ଷକରେ ଥରେ ଆସେ କି ଛଅ ମାସରେ- ଛଅ ମାସରେ ଥରେ ଆସିବୁ ପନ୍ଦର କୋଡିଏ ଦିନି ଖଣ୍ଡେ ରହିବୁ ପୁରା ଶାନ୍ତି ମନ ଲାଗିବ ତାପରେ ଯାଇକି ଘରକୁ ଯିବୁ।
ଛଅ ମାସରେ ଥରେ ଆଇ ପଛେ ଲାଭ ଅଛି ଆ ଏମତି ଦି ଚାରି ମାସରେ ଆସିକି କି କିଛି ଲାଭ ନାହିଁ।
ପୁରା ରହି କିି ପୁରା ଘେସ୍ ରହିକି ପୁରା ଘେସ୍ ରି ହେଇ ସାଇଲା ପରେ ଯାଇଁକି ଯିବୁ।
ହୁଁ। ବାପ ଘରେ ସେଇଟା ତ ମଜା ଆଉ।
ହଁ। ବାପଘରେ ଶାଶୁଘରେ ଏତେ ଫରକ୍ ନାହିଁ ନା।
କଣ?
ମୁଁ କହିଲି ବାପଘର ଶାଶୁଘର ଭିତରେ ଫରକ୍ ନାହିଁ ନା।
ଯାହାହେଲେ ଶାଶୁ ଘରେ ଗୋଟେ ଏ ଯେତେ ଯାହା ହେଲେ ବି ଗୋଟେ ରେପନ୍ସବିଲିଟି୍ ଆସିବ ତୋର। ମାନ କର୍ତ୍ତବ୍ୟ -କର୍ତ୍ତବ୍ୟପାଳନ କରିବେ। ହାଲୋ।
ସେଇଆ ମୁଁ ତତେ ବେଳେ ବେଳେ ଭାବିଲେ ମତେ ଡର ଲାଗେ।
ଡର ଫର କିଛି ନାହଁ ଏମିତି କିନ୍ତୁ ମେନ୍ କଥା ହେଲା ଖାଲି ଯାହା ନେବି ନିଜକୁୁ ଇଏ ଲାଗିବ ନା।
କର୍ତ୍ତବ୍ୟ ପାଳନ କରିବୁ।
ଆଉ। ହଁ ଭାବୁନୁ ଏଟା କାଇଁକି।
ମାମା ସହିତ କଥା ହେଲୁ।
ନା ମୁଁ କଥା ହେଇନି। କାଲି ମେସେଜ୍ କରିଥିନି ଆଉ ମୁଁ ତ କାଲି ପଳେଇବି ଆଉ ଏ ଏଇତ ଜୀବନ ଯାପନ ସାତଟା ବେଳେ ଆସୁଚି।
ସେ କୁଆଡେ ଯାଉଚି କି?
ସିଏ ଯାଉଚି ସଖାଳେ ପାଞ୍ଚଟା ଅଙ୍ଗନୱାଡି ଯାଉଚି। ତାପରେ ଅଙ୍ଗନୱାଡି ଆସୁଚି ଦଶଟା ର ବାର୍ ଟା କଣ ହଁ ଟ୍ୟୁସନ୍ କରୁଚି ଟିଉସନ୍ କରିକି କଣ -କଣ କହିଲା ଲୋ କଣ ଏକ୍ଜାମ୍ ଅଛି ଯେ ସାତଟା ପର୍ଯ୍ୟନ୍ତରେ ଆସୁଚି। ହେ କି ଏକ୍ଜାମ କଣ ମୁଁ ହେରା ଆଉ କିଛି ହେରା ଏତେ କଥା ପଚାରୁନି।
ଏକ୍ଜାମ୍ କୋଉଠି ମାନେ ଦଉଚି ସିଏ ଦଉଚି ନା ଆଉ କିଏ ଦଉଚି?
ସେଇ କୋଉଠି କି ପା ଯାଉଚି ଯାଜପୁର ନା କୁଆଡେ କେଜାଣି ଯାଉଚି କହିଲା। ଯାଜପୁର ଯାଉଚି ନା ଖାଲି ରହୁଚି କହିଲା ଗୋଟେ କଣ ଆଉ।
ହଁ ହଁ ମାନେ ଇଏ ଏ ଟିଉସନ୍ ସାରିକି ଯାଉଚି ଏକ୍ଜାମ୍ ଦବା ପାଇଁ।
ହୁଁ।
ହଁ।
ଆଉ କଣ।
ଧାନ ପଛରେ ପଡିଥିଲା ବର୍ଷା ହେଲା ନାଇଁ ଭିଜି ଯାଇଛି
ହୁଁ।
ସେଇଆ।
ବର୍ଷା ନହେଲେ ସମସ୍ତେ ସବୁଆଡେ ବୁଲି
ବର୍ଷାରେ ତ କାଦୁଅ ମାଦୁଆ ହଉଥିବ ତୁ କୁଆଡ ଯିବୁ। ଆଉ ମନେ ରଖ
ହଁ ଛୋଟ ବାଟବ
ଆଉ।
ଛୁଆଦିନୁ ଚାହୁଁ ଛି କି ଏମିତିଆ ଗୋଟେ ଫୋଟୋ ଉଠେଇଦେବି ଦେଇଦେବି ଆଉ କଣ ଆଉ କଣ କହ?
ହଁ ଆଯ ଆଉ ଆର୍ଯ୍ୟ ଦେଇ ସହିତ କଥାବାର୍ତ୍ତା ହେଇଥିଲ?
ଆର୍ଯ୍ୟ ସହିତ ନା ମୁଁ କଥା ହେଇନି।
ଓ ହଁ ଅଙ୍କିତା ସହିତ କଥା ହେଇଚ?
ନା।
ଉଁ ଆଉ କଣ ଖାଇଥିଲୁ ଆଜି?
ମୁଁ ଖାଇଥିଲି ସେଇ ଭାତ ଡାଲି ଆଉ ସେଇ ଛତୁ ଆଉ କଣ ସତୁ ମସଲା ଭଜା ଆଉ ଗୋଟେ ଜିନିଷ ହେଇଥିଲା ଯେ ଆମ ଘରେ ମୁଁ ଖାଇନି ସୋୟାବିନ୍ ଟା ହେଇଥିଲା ଯେ କିନ୍ତୁ ମୁଁ ଖାଇନି।
କାଇଁ ଖାଇଲନି?
ସୋୟାବିନ୍ ଟାକୁ ତାଙ୍କର ମନେ ନାହିଁ ମୋ ପାଇଁ ରଖିନାହାଁନ୍ତି ଫ୍ରିଜରେ ରଖିଦେଇଥିଲୁ ମୁଁ ଖାଇଦେନି ତ ସେମିତି ଆଉ।
ଭଲ କଥା ଆଜି ମୁଁ ଶୋଇଥିଲି ଯେ ତୁ ମତେ ଫୋନ କରିଥିଲୁ ମୁଁ ଆଉ ତୋ କଲ୍ ଦେଖିନି ଆଉ ମୁଁ ତତେ କଲ୍ ଯେତେବେଳେ କଲି ସେତବେଳେ ତୁ ଉଠେଇଲୁନି। ତାପରେ ଯେତେବେଳେ ତୁ ମତେ ପୁଣି କଲ୍ କଲୁ ସେତେବେଳେ ମୁଁ ଶୋଇପଡିଥିଲି।
ମୁଁ କିନ୍ତୁ ଗୋଟେ ବେଳୁ ସାଢେ ଦିଟା ପର୍ଯ୍ୟନ୍ତ ଟିକେ ବିଜି
ହୁଁ।
ଗୋଟେ ରୁ ସାଢେ଼ ଦିଟା ମୋର ଗସିପ ଟାଇମ୍।
ହଁ।
ହୁଁ।
ନାଁ ମୁଁ ଶଇକି ଶୋଇକି ଉଠିଲି ଯେ ମାନେ ତୋତେ କଲ୍ କରିଥିଲି। ତାପରେ ତୋ ଫୋନ ମାନେ ଟୁଁ ଟୁଁ ହେଲା। କିଛି ଲାଗିଲାନି ତାପରେ ମୁଁ ଭାବିଲି ନାଇଁ ଆଜି
ନେଟୱାର୍କ ପ୍ରୋବ୍ଲେମ ହଉଛି ସେଥିପାଇଁ କି ଏମତି ହଉଛି ଆଉ କଣ କରିମି।
ହୁଁ ତାପରେ ମୁଁ ଭାବିଲି କି ନାଇଁ ଇଏ ବର୍ଷା ଆଜି ହେଇଚି। ସେଥିପାଇଁ
ତାନେ ଏ ନେଟୱର୍କ ପାଇନି।
ହଁ ବା ଘରେ ନେଟୱର୍କ ଟୋଟାଲ ପାଉନି କଣ କରିମି ଆଉ? ଶାଶୁଘରେ ମୋର ଭଲ ନେଟୱାର୍କ ଆସିବ ଏଠି କିନ୍ତୁ ଆସୁନି ଆଉ।
ସେଇ ଭିତରୁ ଅଧିକ ନେଟୱର୍କ।
ହୁଁ ହେଠୁମୋର ନେଟୱର୍କ ପୁରା ଫୁଲ୍ ଯେ ହେଠୁ ମୋର ହେଠି ପୁରା କୁଆଡେ ନେଟ୍ ସରିଯାଏ ସାଙ୍ଗେ ସାଙ୍ଗେ।
ହୁଁ।
ହୁଁ ହୁଁ
ତାହେଲେ ବୋଧେ ଫୋର ଜି ନା ଫାଇଭ୍ ଜି ଲାଗିଚି ଆଉ।
ଯେ ନୁହେଁ ହାତ ଉ ଆଜି ଆସେ କିନ୍ତୁ ହଟାତ୍ ବନେଇଲୁ। ଇଏରେ ଯୋ ଯୋଡାରେ ଥିନି ଯୋଡାରେ ଥିନି ଯୋଡାରେ ଯୋଉ ମୁଁ ନଥିନି କି? ସେଠି ପୁରା ଫାଇଭ ଜି ଫା ଆଜିରେ ପରା ମୁଁ ମନ ଇଛା ଯେତେ ନେଟେ ନିଏ। କି ପୁରା ଘାଁ ଘାଁ ନେଟ୍ ଚାଲେ ମୋ ନେଟ୍ ତ ମୋର ସେଇଠି କହିଲା ମୁଁ ଯଦି ଦେଖି ସକାଳୁ ସରିଯିବା କ ହା ସରିକିବି ସେ ତୁ ଯେତେ ଡାଉନଲୋଡ ଯେତେ ମନ ହେଇ ସେ ତୁ ଯେତେ ଚଲା। ସେ ମୋବାଇଲ ନେ।
ହୁଁ।
ମୋବାଇଲ ନେଟ୍ ଚଲାଏ ମୁଁ ସବୁବେଳେ ମୁଁ ଖାଲି ମ୍ୟିଜୁକ୍ ଶୁଣେନି। ୟୁୁ ଟୁବ ଶୁଣି ଶୁଣିକା ଲଗେଇକି ଶୁଣେ ଯାଚୁନା।
ଭଲ।
ହଁ।
ଆଉ ଏଠିତ ଏତେ। ନାଇଁ ଯା ହେଲେ ଗାଁ ମାନଙ୍କର ନା କରନ୍ତି ଟିକେ ପ୍ରୋବ୍ଲେମ ହେଲେ ଭିନେ। ମାନେ ଇଏ।
ମୁଁ ସେଠି ବସିିକି କଣ କରିମି ଟାଇମ୍ ଏକା ଏକା ଥାଏ। ସିରିଏଲ ଫିରିଏଲ ବସିକି ଦେଖେ ଆ ସିରିଏଲ ଗୋଟେ ଦେଖ ନେଟ୍ ବହୁତ୍ ଟାଣେ ନେଇକି କେତେ ଦେଖ।
ହୁଁ।
ହଁ।
ହେଲେବି ଆ ଆଗରୁ ମାନେ। ବହୁ ସିରିଏଲ ଗୁଡା ଦଉଥିଲା ଏବେ ଆଉ ସେ ସିରିଏଲ ଫିରିଏଲ ଆଉ ଦଉନି।
ହୁଁ ନାକେ ଦଉଡି କେ। ସି କି ୟୁ।
ଆଉ ସେ କଣ କରୁଚୁ?
ଏଇରା ତ? ଛିଅସ୍